ହଁ।
ଖୁଆ
ଆଉ କଣ ଖାଇଛନ୍ତି?
କଣ ଖାଇବା ଆଉ, ସକାଳୁ ନାଇଟ୍ ରେ ଡ୍ୟୁଟି ଗଲି। ଡ୍ୟୁଟି ରେ କିଛି ନହେଲା ବାସ୍ ଘରୁ ବି ଖାଇକି ଯାଇ ନଥିଲି ବାଦାମ ଭଜା ବି ଖାଇଥିଲା। ରାତିରେ ଚବେଇଲି ବସିକି ତାକୁ। ତାପରେ ରାତି ପାଇଗଲା ଡ୍ୟୁଟି ଆଠ ଘଣ୍ଟା ବିତିଗଲା। ବିତିଗଲା ମୋବାଇଲ୍ ଫୁଲ୍ ଚଲେଇକି ତାପରେ ଆସିଲି। ତାପରେ ଆଇିଲାଆଳୁ ଆମର ଏଠି ଗୋଟେ, ଗେଟ୍ ଆଗରେ ଗୋଟେ ଶିବ ମନ୍ଦିର ଅଛି। ପ୍ରଭୁଙ୍କୁ ଟିକେ ଦର୍ଶନ କରି ତାପରେ ରୁମ୍ କୁ ଆଇଲି ରୁମ୍ ରେ ଡ୍ରେସ୍ ପେଣ୍ଟ ସବୁ ଚେଞ୍ଜ ଚେଞ୍ଜ କଲି। ଅଧ ଘଣ୍ଟେ ଖଣ୍ଡେ ବସିଲି। ଯାଇ ଧୋଇ ଧୂଆ ହେଇକି ଆସିକି ତାପରେ ନାସ୍ତା ଆମର ଆସିଥିଲା ପିଲା ଆଣିକି ଆସିଥିଲେ। ଦୁଇଟାରେ ଖାଇକି ଏକାବେଳେ ଶୋଇଲି ଯେ ଏକାଳଳେ ଉଠିଲି ସାଢ଼େ ଏଗାରଟାରେ। ଉଠିକି ଫେଣି ଗାଧୁଆ ପାଦୁଆ ଟେ କଲି। ଆାଧୁଆ ପାଦୁଆ କରିକି ଆସିକି ପୁଣି ଖାଇଲି ଦିଟା। ଖାଇକି ଏଠି ଟିକେ ବଇଚି ଆଉ। ଆଉ ତମେ?
ମୁଁ ସକାଳୁ ସକାଳୁ ଉଠିଲି ଘର ଦ୍ୱାର ଝାଡୁ କରିବି। ଗଲି ଝାଡ଼ା ଜାପାଡ ଆସି ଗାଧେଇକି ହଉଛି ସୁନ୍ଦର ଟିକେ ଲଗେଇଦେଲି, ଆଉ ବେଶୀ ଲଗେଇକି ତାପରେ ହଉ ଏଠି ଝୁଡଙ୍ଗ ଆଳୁ କାଟିଲି ତାକୁ ଭାଜିଲି। ଭାଜି ସାରିକି ଅଛି ବାପାଙ୍କୁ ଭାତ ଦେଲି ଆଉ ଆମ ଝିଅ ମୁଁ ଦି ଜଣଙ୍କ ଦି ଜଣଙ୍କ ଯାକ ଭାତ ଖାଇଲୁ। ଆଉ ତାପରେ ହଉଛି ଭାତ ଖାଇବା ପରେ ଆସିକି ଟିକେ ରେଷ୍ଟ ନେଲି। ତାପରେ କିଛି ସମୟ ପରେ ଟିକେ ମୋବାଇଲ୍ ଟିକେ ଦେଖିଲି। ତାପରେ ଆଉ ଝିଅ ହଉଛି ଶାଗ ଦିଟା କୋଉଠୁ ଆଣିଲା, ତାପରେ ହଉଛି ଦିଅ କଣ ନିକା ନୁକି କଲୁ।
ହୁଁ।
ନିକେଇକି ତାପରେ ଆମ ଝିଅ ହଉଛି ଯାଇଙ୍ଗି ତାର ଶାଗ ଖରିଲା। ଖଢିଲା ଆଉ ହୋଉଛି ଶାଗ ଖରିଲା ପରେ ଟିକେ ନାଉ ଟିକେ ରେଷ୍ଟ ତାପରେ ବୋଉ ଆଇଲା। ବୋଉ ମୁଁ ଆଉ ଆମ ଝିଅ ହଉଛି ସାଙ୍ଗ ହଉଛି ଭାତ ଖାଇଲୁ ସମସ୍ତେ। ଆଉ ଭାତ ଖାଇସାରିଲା ପରେ ହୋଉଛି ମାଗି ମୁଗୀକି ଆଇଲା। ଆଣିଲା ପରେ ହଉଛି, ଆସିକି ଟିକେ ଶୋଇଛି। ତାପରେ ମମ୍। ମୋ ଯା ଟିକେ କଲ କଲା ହଉଛି ତା ଘରୁ କଲ କଲେ ଟିକେ ତାଙ୍କ ସହିତ ଟିକେ କଥ ତାହାଲେ। ତାପରେ ଡକ୍ଟର ସହିତ ଟିକେ କଥା ହେଲି ତାପରେ କଥା ହେଲେ ଟି କଉ ଦିନ ହଉଯିଏ ଅଛନ୍ତି ବୋଲି ତାପରେ ସେ କହିଲେ ମୁଁ ଶୁକ୍ରବାର ଦିନ ଅଛି ଅଛି ଆଉ ହଉଛି ତମେ ହଉଚି କଲ ଆଜି ଆସିବ ଆଉ ହଉଛି ଏମିତ କଥା ତାପରେ ହଉଛି ସରିଲା ପରେ ତାପରେ ତାପରେ ବୁଲାବୁଲି କଲି ଆଉ ତାପରେ ତମେ ଆଉ ରଜ ବିଷୟରେ କଣ ଜାଣିଛ
ରଜ ରଜକୁ ତ ମୁଁ ଡିଉଟି ଉପରେ ଥିଲି ସକାଳୁ ଉଠିଲି ମୋର ସେଦିନ ବି ସିଫ୍ଟ ଡିଉଟି ଥିଲା ସକାଳୁ ଉଠି ଟିକେ ଅଦଳ ବଦଳ କରି ଠାକୁରଙ୍କୁ ଟିକେ ଦର୍ଶନ କରିଦେଲି ଆମେ ଟି ନୀତି ଶିବ ମନ୍ଦିର। ଦର୍ସନ କରିଦେଇ ବାଇକ ବାହାର କରିକି ବାହାରିଲି ଟିକେ ବୁଲିବା ପାଇଁ। ଆଗରେ ଗୋଟେ ପାର୍କ ଅଛି ଏଇଠୁ ଚାରି କିଲୋମିଟର ପାଖରେ। ସେ ପାର୍କ ପାର୍କ ଗୋଟେ ପାର୍କକୁ ଟିକେ ଗଲୁ ବୁଲାବୁଲି ଟିକେ କଲୁ ମୁଁ ଆଉ ମୋ ସାଙ୍ଗ। ସେଠି ବି ବହୁତ ପୁଅ ଝିଅ ସବୁ ଆସିଥିଲେ ବୁଲିବା ପାଇଁ। ବୁଲାବୁଲି ଟିକେ କରିକି ଆସିଲୁ ଆଉ ଗୋଟେ ମନ୍ଦିରକୁ ଆସିଲୁ ସିଏ ଵି ଶିବ। ଠାକୁର ସେଠି ଦର୍ଶନ ଅଛନ୍ତି ଦଉଚନ୍ତି। ପୋଖରୀ ମଝିରେ ମନ୍ଦିର ଠାକୁରଙ୍କର ସେଠିକି ଗଲୁ ଫଟୋ ଫୁଟ ଦି ଟା ସୁଟ୍ କଲୁ। ସେଟି ଟିକେ ବୁଲାବୁଲି କଲୁ ଗୁପଚୁପ ଦିଟା ନିହାତି ଖାଇଲୁ। ତାପରେ ଆସିଲୁ ଯୋ ରୁମ ରେକିନା। ପୁଣି ଟିକେ ଠାକୁରଙ୍କ ଦର୍ଶନ କରି ହୁଁ ଭୋଗ ଟିକେ ଆଣିଥିଲୁ ଠାକୁରଙ୍କ କତିରୁ ସମସ୍ତେ କାଟିକି ବାଣ୍ଟିଲୁ ତାପରେ ଖିଆ ପିଆ କଲୁ ଟିକେ- ତାପରେ ଡିଉଟି ବାହାରିକି ଦିଟା ବେଳୁକୁ ତ ଗଲି। ଡିଉଟିରେ ତା ପରେ ଭଲ ଲାଗିଲାନି ଜମା ଯା ତୋ ରଜ ରଜଟା ଆଉ ଗୋଟେ ଭଲ ଲାଗିବକି। ଗାଁରେ ଆଉ ଟିକେ ବୁଲାବୁଲି ହେଇ ପାରିଥାନ୍ତା ଭଲ ମନ୍ଦ କେତେ କଣ ହେଇ ପାରିଥାନ୍ତା। ଏମିତି ବିତେଇଦେଲୁ ଆଉ। ରଜ ଆଉ ତମ ଗାଁରେ ଦୋଳପୂର୍ଣ୍ଣମା କେମିତି ପାଳନ୍ତି?
ଆମ ଗାଁ ରେ ଦୋଳ ପୂର୍ଣ୍ଣିମା ହଉଛି ଆମ ପର୍ବ ସିଏ ହଉଛି ପ୍ରସିଦ୍ଧ। ଗଉଡ଼ ମାନଙ୍କର ପର୍ବ ସେ ଗୋପାଳ ମାନଙ୍କର ସେ ହଉଛି ଆମେ ପାଳନ କରୁ ଆଉ ହଉଛି ଉୁଁ ଠାକୁରଙ୍କୁ ଭଲ ହଉଛି ପିନ୍ଧଉ ଗାଧୋଇ ପାଧେଇ ଦଉ ତାପରେ ବାସ୍ ହଉଛି ଡ୍ରେସ ପତ୍ର ସବୁ ତା ପିନ୍ଧୁ ତାମରେ ହଉଛି ଆମର ଚାରିଆଡେ ନେଇକି ଦୋଳ ପର୍ବରେ ହଉଛି ଠାକୁରଙ୍କୁ ଚାରି ତୋଳରେ ବୁଲାନ୍ତି। ହୋଲି ବି ଖେଳନ୍ତି ତାପରେ ହଉଛି ଆମର ପିଠା ହୁଏ ସୁୁଜି କାକର ଇ ଇଟିଲି ଆଉ ଆରିସା ଆଉ ବରା ଆଉ ପକୁଡି ଆଉ ଯାହାର ଯୋଉଟା ଇଚ୍ଛା ହବ ସେ କରନ୍ତି ଆମ ପର୍ବରେ ନେଇକି ସବୁ ସାଇ ସାଇ ଘରେ ହଉଛି ବାଣ୍ଟିବ। ବାଣ୍ଟିଲା ସାର ପଲା ପରେ ହଉଛି ଆମ ଆମ ହଉଛି କୁଳ ଦେବତାଙ୍କୁ ପୂଜା କରିବୁ ଆଉ ହଉଛି ପୂଜା କର ତେଳେ ଆମ ଭିତର ଘରେ ଟିକେ ଭୋକ ଦବୁ ତାପରେ ଦେଇ ସାରିଲା ପରେ ଆମର ଚାରି ଦୋଳରେ ଠାକୁରଙ୍କୁ ବୁଲେଇ ନଉ। ବୁଲେଇ ନେଇ ସାରିଲା ପରେ ହଉଛି ହୁଲିହୁଲା ଖେଳିବୁ ତାପରେ ନେଇକି ଠାକୁରଙ୍କୁ ପୂଜ ସ୍ଥାପନ କରିବୁ ଆମର ଠାକୁର ଖାଆନ୍ତି ପାନ୍ତି ଲହୁଣୀ ଖାଆନ୍ତି। ଆଉ ସର ଖାଆନ୍ତି ଏଇଟା ସବୁ ଆମେ ଖୁଆଉ ଆଉ ହଉଛି ଏ ପାଳନ ହୁଏ ଆଉ ନୂଆ ନୂଆ ଡ୍ରେସ ବି ପିନ୍ଧୁ ଆମେ ଆଉ ତମ ଆଡେ କେମିତି ପାଳନ କରନ୍ତି?
ଆମଆଡେ ଏ ଫାଷ୍ଟ ଯଉ ଦୋଳ ପୂର୍ଣ୍ଣିମା ଦିନଟାଆଙ୍କ ବୁଲାବୁଲି ଟେ କରିବୁ ହୋଲି ହୁଲା ଟିକେ ଖେଳିବୁ। ତାପରେ ରାତିରେ କିନା ଆମର ଫାଷ୍ଟ ଠାକୁରଙ୍କୁ ସନ୍ଧ୍ୟା ବେଳେ ପୂଜା କରାଯିବ। ଅ କୁଣ ଯେହେତୁ ତାପରେ ଠାକୁରଙ୍କୁ ବାହାର କରାଯିବ ବାହାରକୁ ତାପରେ କୀର୍ତ୍ତନ ଫିର୍ତ୍ତନ ସବୁ ଜଉ ଲୋ ଲୋକ କୀର୍ତ୍ତନ କରି ଆସିଥିବେ ସିଏ ବି ଆସିବେ। ସବୁ ଠିଆ ହେଇକି କୀର୍ତ୍ତନ କରିବେ ଭଗବାନଙ୍କୁ ବାହାରକୁ ଆଣିବେ ତାପରେ ବାଡି ଛୁଆବି ସେଠି ଥିବେ ତାପରେ ବାଡି ଖେଳ ହବ। ହଁ ତାପରେ ଠାକୁରଙ୍କୁ ବି ରଙ୍ଗ ଖେଳା ଜିବ। ତାପରେ ପୂଜାପାଠ ହବ ବାହାମୁଣ ନନା ବିଆସିବେ। ଗାଁ ଟାଆଙ୍କ ବାରି ଖେଳିକି ପୂଜା କରିବେ। ତାପରେ ପୂଜା ପାଠ କରିକି ତାପରେ ଭୋଜି ଭାତ ହେଇଥିବ। ଖୀଆ ପିଆ କରିବା ପାଇଁ। ପୂଜା ପାଠ ସାରିକି ତାପରେ ଖିଆପିଆ କରିବେ ଠାକୁରଙ୍କୁ ନେଇକି ଯୋଉ ଉଭାକି ଉଭେଇକି ଆସିବେ ଯଉ ବୁଲେଇ ବୁଲାକି ଠାକୁରଙ୍କୁ ତାପରେ ଛାପ ଛପେଇକି ରଖିବେ ତାପରେ ଭୁଜି ଭାତ ଖିଆ ପିଆ କରିବେ। ସମସ୍ତେ ଗାଁଟାଆଙ୍କ ଯେତିକିବି ଲୋକ ଥିବେ ଆମ ଗଉଡ ଭାଇ ଭାଇ ସବୁ ଖିଆପିଆ କରିବେ। ତାପରେ ଆସିବେ ଆଉ ଏଇଭଳିଆ ହଉଛି ଆମ ଗାଁ ପର୍ବ ଆଉ। ସଟକଟରେ ମୁଁ ଟିକେ କହିଦେଲି ଆଉ।
ଆଉ ତୁମ ବାଇରେ କଣ ଲଗେଇଛ?
ବାଇରେ ଆମର ତ ହେମିତି କିଛି ନାହିଁ ଲଗାହେଇନି କିନ୍ତୁ ଲଗେଇବାର ଅଛି ବାଇଗଣ ଫାଇଗଣ ଦିଟା କଣ ଲଗେଇବା ଆଉ ଲଙ୍କା ଫଙ୍କା ଦିଟା ଆଉ ଆମ୍ବ ଗଛ ଗୋଟେ ଦିଟା ଅଛି ବାଇରେ। ବାଇରେ ଏଇନାତ ପାଣି ବି ଏତେ ମାନେ ବଢି ଯାଇଛି ଯେହେତୁ ପୁଚୁ ପୁଚୁ ହେଇକି ରହୁଛି ସେଟା ଆମେ ଲଗାଅନି, ଏବେ ବାଇୟଣ ଲଗେଇବାର ପ୍ଲାନିଙ୍ଗରେ ଅଛି ଆଉ।
ଆମର ଲଗା ହେଇଛି, ବୋଇତାଳୁ ଲଗା ହେଇଛି, କଖାରୁ ଲଗା ହେଇଛି, ଜହ୍ନି ନଗା ହେଇ ଚି ଭେଣ୍ଡି ଲଗା ହେଇଚିଁ ଆଉ, ବାଇଗଣ ଲଗା ହେଇଛି। ଆମର ବି ଲେମ୍ ମ୍ବୁ ଗଛ ଅଛି, ଆଉ ଲେମ୍ବୁ ବି ଫଳିଲାଣି। ହଉଚିଁ ତା ତା'ପରେ ଏମ୍ବୁଟା ଛୁଆଁ ଛୁଁତି ହେବାରୁ ସେରା ଖସି ପଡୁଛି। ଆଉ, ଆମ୍ବ ବି ଅଛି, ଆମ ଗଛରେ।
ହୁଁ।
କଦଳୀ ବିଁ ଆମର ହଉଛି, କଦଳୀ ବିଁ ହଉଛି, ଏବେ ହେଇଛି। ଆଉ ହଉଛି, କୁନ୍ଦୁରି ଅଛି ଆମ ଗଛରେ ଆମର। ଏତେଦିନ୍ କେ ବିଭିନ୍ନ ଆଉ ପିଜୁଳି ବି ହେଇଛି, ପିଜୁଳି ବି ପାଚିଲାଣି ଆମ ଗଛରେ। ଆଉ ହଉଚିଁ ସାରୁ ଲଗା ହେଇଚିଁ। ଆଉ ହଉଚିଁ ସାରୁ, ଶାଗ, ଆଉ-ଉଁ ଶାଗ ଖଡା ସବୁ ଲଗା ହେଇଛି, ଲଙ୍କା ଗଛ ଲଗା ହେଇଛି, ଏମିତି ଦୁନ୍ ସବୁ ପ୍ରକାର ଗ୍ ଛ ଲଗା ହେଇଛି, ସପୁରି ଗଛ ଅଛି ଆମର। ସପୁରୀ ଗଛ ଆଉ, ହଉଚିଁ ଘିଁ କୁଆଁରି ଗଛ ଅଛି। ଏମିତି ସବୁ ବିଭିନ୍ନ ପ୍ରକାରର ଆମ ହଉଚିଁ। ଉଁ ଗଛ ଅଛି, ପୋଇ ଗଛ ଅଛି। ପୋଇ ବି ହେଲାଣି। ଆଉ ହଉଚିଁ-ଇଁମ୍ ପୋଇ, ପୁଇ ବି ହେଲାଣି, ପୋଇ ବି ଯିଏ ଚାହିଁବ, ସେ ଆଣିକି ଖାଇବ। ପାରିବ। କୁନ୍ଦୁରି ବି ହେଇଚି। ଆଉ କୁନ୍ଦରି, ଆମର ତ ଶାଗ ହଉଛି, ଆମ ଓଡିଆ ର ସବୁଠୁ ଶାଗ ପସନ୍ଦ ସମସ୍ତଙ୍କର। ସେଇଥିପାଇଁ ଶାଗ ବି ହେଇଛି। ଶାଗ ବି ବେଳେ ବେଳେ ଆମର ପାରିକି ଆଣିକି ଭାଜୁ। ଆଉ ହଉଚି, ଭାଜିିକ ଆମର ସମସ୍ତେ ଖାଉ। ଆଉ ହଉଚିଁ-ଇଁ ଏମିତି ଆମର ଆଉଁ।
କଣ କଣ ଶାଗ ଲାଗୁଚି?
ଶାଗ ନା, ଏ ସୁଜୁନା ଶାଗ ଆଉ ହଉଚିଁ ଏଁ, ଯୋଉ ଖଡା ଶାଗ ନେଉଟିଆ ଶାଗ, ଏମିତି ସବୁ ପ୍ରକାରର ଶାଗ ଅଛି। ଆଉ ହଉଚି-ଇଁ ଶାଗ ଯଦି ତମେ ଚାହିଁବ ଶାଗ ଖଅଡିକି ବି ଖାଇପାରିବ, ବୋଇତାଳୁ ଶାଗ, ଆଉ ସୁଜନା ଶାଗଁ। ଆଉ ହଉଚିଁ ଖଡା ଶାଗ ମିଶେଇକି, ସବୁ ସବୁ ଶାଗ ମିଶେଇକି। ତମେ ଖଅଡି ପାରିବ। କାରଣ ହଉଛି ଖଡିବାକୁ ହେଲେ ଆଗେ ଟିକେ ତେଲ ପକେଇଦବଁ। ଆଉ ହଉଚିଁ ଆଗେ କଣ କରିବ କହିଲ? ଆଳୁ ଦିଟା କାଟିଦବ, ବାଇଗଣ ଦିଟା କାଟିଦବ। କାଟି ଦେଇକି ତା'ପରେ ହଉଛି, ତାକୁ କାଟି ଦେଇକି ଥୋଇଦବ। ଯଦି ବୋଇତାଳୁ ଥବ, ବୋଇତାଳୁଟେ କାଟିଦବ। ଟିକେ ଟିକେ ସବୁଥିରେ କାଟିଦେଇକି, ତା'ପରେ ହଉଛି ତେଲରେ ହଉଚି କଡେଇଟେ ବସେଇବ, ତା'ପରେ ଇଁ ଗ୍ୟାସ୍ ଲଗେଇକି ତେଲ ଟିକେ ପକେଇବ, ଜିରା ସୋରିଷ ଆଉ ଲଙ୍କା ଦେଇକି ତାକୁ ଫୁଟେଇ ଦବ, ପିଆଜ ଦେଇକି ଫୁଟେଇ ଦେଇକି, ପାଣି ଟିକେ ଦେଇ, ଦେଇକି ଟିକେ ପାଣି ଫୁଟି ଆଇଲା ଅଳୁ, ସେ ପନିପରିବାକୁ ପକେଇ ଦବ। ତା'ପରେ ପନିପରିବା ସି ଘୋଡେଇ ଦବ। ତା'ପରେ ଟିକେ ସିଝି ଆଇଲାଠୁଁ, ସିଝି ଆଇଲାଠୁ ତାକୁ ବାହାର କରିଦବଁ। ବାହାର କରିଦେଇକି ଯେମିତି ସିଝିବ, ତାକୁ ବାହାର କରିଦେଇକି ଅ ହଉ ଆଉ ମୋର ବହୁତ ଟାଇମ୍ ହେଇଗଲା ମୋର କାମ ଅ ଛି ମୁଁ ତୁମକୁ ପରେ କଲ କରୁଛି।